ହାଲୋ। ହାଲୋ-ହାଲୋ। ହାଲୋ।
କଣ କରୁଚନ୍ତି?
ହଁ-ହଁ ଏଇ ଚାଲୁଥିଲି ଟିକେ। ଚାଲୁଛି-ଚାଲୁଛି।
ଓହୋ ଆପଣ ଏବେ କୋଉଠି ଅଛନ୍ତି କି ଘରେ?
ନାଇଁ-ନାଇଁ ହଷ୍ଟେଲ୍ ରେ ଏଇ କରିଡ଼ରରେ ଚାଲୁଚି ଆଉ।
ଓହୋ କୋଉଠି ପଢୁଚନ୍ତି କି?
ଏଇ ଆ ଗୋଟେ ୟୁନିଭର୍ସିଟିରେ ଆଉ।
ଓହୋ।
ହୁଁ।
କୋଉଠି ମାନେ ଭୁବନେଶ୍ଵର ନା କଟକ ନା କୋଉଠି?
ଏଇ ଖୋର୍ଦ୍ଦାରେ ଭୁବନେଶ୍ଵର ପାଖାପା ଖି ଆଉ।
କୋଉ କୋର୍ସ କରୁଚନ୍ତି କି?
ବି ଏସ୍ ସି ନର୍ସିଂ। ତମେ କଣ କରୁଚ? ହଉ ବଢ଼ିଆ।
ହଉ ଆଉ ତମେ ତମର କେତେଟା ସେମିଷ୍ଟର ସଇଲାଣି?
ଆମର ଏଇ ଆମର ଏଇ ସରିଛି ତିନିଟା ଖଣ୍ଡେ ଆଉ।
ଓ ହୋ।
ତମର?
ମୋର ଚାରିଟା ସରିଲାଣି।
ବା ବଢ଼ିଆ।
ଏ ନର୍ସିଂ ଟିକେ ଲେଟରେ ଟିକେ ସରିଥା ସେଥିପାଇଁ। ଖାଇଛି ମୁଁ ଏଇ ଭାତ ଡାଲି ଚିକେନ୍ ସାଲାଡ଼
ଆଉ। ସାନ-ସନ୍ଧ୍ୟାବେଳେ କିଛି ଖାଇନ?
ସନ୍ଧ୍ୟାବେଳେ ହଁ ଏବେ କିଛି ଖାଇନି।
ହଁ।
ତମେ କଣ ଖାଇଛ?
ସେଇ ଲଞ୍ଚ କରିଥିଲି ତାପରେ ଆଉ କିଛି କରିନ ଇଭିନିଂ ଦ ସେ କିଛି ସ୍ନାକ୍ସ ଖାଏ।
ଆଚ୍ଛା ଆଚ୍ଛା ତମେ ହଷ୍ଟେଲରେ ରହୁଛ ନା ଘରେ?
ନାଇଁ ହଷ୍ଟେଲରେ ରହୁଛି ଆଉ।
ଆଚ୍ଛା ତୁମ ରୁମ୍ମେଟ୍ କେତେଜଣ?
ଆମ ରୁମ୍ମେଟ ଇଏ ମୋତେ ମିସେଇକି ଚାରିଜଣ।
ଆଚ୍ଛା ବହୁତ ଅଧିକ।
ହଁ ଆଉ ତମର? ତମେ ହଷ୍ଟେଲରେ ରହୁଛ ନା? ଆଉ ତମର ରୁମ୍ମେଟ କେତେ ଜଣ ଅଛନ୍ତି?
ଆମର ବି ସେଇ ତିନି ଜଣ ଆଉ।
ଆଉ ପାଠ ପଢା କେମିତି ଚାଲିଛି?
ହଁ ସେମିତି ଠିକ୍ ଠାକ୍ ଚାଲିଚି।
ଆଉ ତମ ସେମିଷ୍ଟାର ଏକ୍ସାମ ର ମାନେ ରେଜଲ୍ଟ ଆସିଲାନି ୟୁନିଭରସିଟି ଜ ସୁଧା ପଳା
ନା ନା। ତମର କେମିତି ଚାଲିଚି?
ହଁ ଆମର ସେମିତି ଆଉ ଭଲ ଚାଲିଚି ଆଉ ଆ
ଆଚ୍ଛା ବଢ଼ିଆ। ଆଉ ଖାଇବାକୁ କଣ ଭଲ ଲାଗେ?
ମୋତେ- ଦୋସା। ଫାଷ୍ଟଫୁଡ ବି ଏମିତି କହିଲେ ରୋଷାଏଗୁଡା ସବୁ ଭଲ ଲାଗେ।
ଆଚ୍ଛା। ମୋର ସେମିତି ଫାଷ୍ଟଫୁଡ଼୍ କିଛି ଏତେ ପସନ୍ଦ ନାହିଁ ଗୁପଚୁପ୍ ଆଉ ବିରିୟାନୀ ଏସବୁ ଆଉ ମୋମୋ ସେମିତି
ହ ମ ଆଉ ତମ ଘରେ କିଏ କି ଅଛନ୍ତି?
ଆମ ଘରେ ମୋ ମାମା ପପା ମୁଁ ଆଉ ନାନୀ ତମର?
ହଁ ତମ ଘର ତମ ଘରଟା କୋଉଠି କି?
ପୁରୀ ପୁରୀ।
ସେଠି ତ ମୋମୋ ଫେମସ ଆଉ। ଆମ ଘର ଜଗତସିଂହପୁର ଜଗତସିଂହପୁର।
ଆଛା। ୱା।
ଆଉ ପୁରୀରେ ତ ଫେମସ ଅଛି ଆଉ ଗଜା ଆଉ।
ହଁ। ହୁଁ।
ଡେଲି ଖାଉଥିବ ନା?
ନା ନା ଡେଲି ନୁହ ସେମିତି ଖାଏ କେତେବେଳେ କେତେବେଳେ। ତମର ସେଠି କଣ ଫେମସ୍?
ଆମର ଏମିତି କିଛି ଫେମସ ନାହିଁ। ବଟ ସବୁ ଜିନିଷ ମିଳିଥିବ ଏମିତି ଫେମସ କିଛି ଏତ ନାହିଁ।
ବହୁତ ବଢିଆ।
ଆ ତମର ହଁ। ତମର ଘର ପାଖରୁ ମାନେ ପୁରୀ ମନ୍ଦିରର ଡିଷ୍ଟାନ୍ସ କେତେ?
ସେଇ ଫୋର୍ଟି କିିଲୋମିଟର୍।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
ତମେ ପୁରୀ କେବେ ଆସୁଛ?
ହଁ ଯାଇଛି ବହୁତ ଥର ଯାଇଛି।
ଜଗନ୍ନାଥ ମନ୍ଦିରକୁ।
ହଁ ମୁଁ ଯାଇଛି ପୁରୀ କୁ ହିଁ ତ ଯାଆନ୍ତି ଜଗନ୍ନାଥ ମନ୍ଦିର ପାଇଁ।
ହଁ ମୁଁ ବୋଲି ତମ ରିଲେଟିଭ ପାଖକୁ ଯାଇଥିବ ମାନେ।
ଆମର ପୁରି ରେ କିଏ ରିଲେଟିଭ ନାହିଁ।
ଆଚ୍ଛା।
ଆଉ ତମର କ୍ଲିନିକାଲ କଉଠି ଯାଉଛ?
କ୍ଲିନିକାଲ ଏଇ ଖୋର୍ଦ୍ଧା ହିଁ।
ଆଉ।
ହୁଁ।
ସେଟା ମାନେ କଣ ପ୍ରାଇଭେଟ ନା ଗମେଣ୍ଟ?
ଖୋଦ୍ଦା ଗର୍ମେଣ୍ଟ।
କ ଡୀ ଏଛ ଚାଲିଚି?
ହଁ।
ଓହୋ ଆଉ ଘରେ ବାବାଙ୍କ ଦେହ କେମତି ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି, ତମ ଘରେ?
ହଁ ଭଲ ଅଛି।
ଆଚ୍ଛା। ବୁଲାବୁଲି ଖେଳକୁଦକୁ ପସନ୍ଦ।
ହଁ ବହୁତ ପସନ୍ଦ ବ୍ୟାଡମିଣ୍ଟନ, ଚେସ, ଏଇଗୁଡା ପ
ୱାଉ ବହୁତ ବଢିଆ ମତେ ବି ମତେ ବି ବ୍ୟାଡମିଣ୍ଟନ ଆଉ ଚେସ୍ ବହୁତ ଭଲ ଲାଗେ। ବାକି ଚେସ୍ ଏତେ ଖେଳି ହୁଏନି ତଥାପି ଭଲ ଲାଗେ।
ହଁ ଆମ ତ ଚେସ୍ ଖେଳୁ ଆସେ।
ଆଚ୍ଛା କ୍ରିକେଟ୍?
ନା କ୍ରିକେଟ ବିଷୟରେ ମତେ ଏତେ ନଲେଜ୍ ନାହିଁ।
ମୁଁ ବି ବିସେୟ।
ଆଉତମ କଣ କରୁଛନ୍ତି?
ରୁମେଟ୍ ମାନେ କଣ ବୋଧେ ପଢୁଥିଲେ ନା କଣ ମୁଁ ବାହାରେ ତ ଅଛି ଜାଣିପାରୁନି?
ତମ କୁହନି କି?
ଆଉ ତମର? ହଁ ପଢିବେ ଏ ଆଉ ଟିକେ ପରେ ଆଉ ହଁ ଆଉ ଟିକେ ପରେ ପଢିବେ ଆଉ।
ଓହୋ ମୁଁ ଏବେ ଆସାଇନମେଣ୍ଟ କରୁଥିଲି ତ। ଆସାଇନମେଣ୍ଟ ପରେ ପ୍ରୋଜେକ୍ଟ ଗୁଡ଼ା ଦିଆଯାଇଛି ତ ସେଗୁରା ବସିକି କରୁଛି।
ଓ ଆଛା। ଭଲ ଲାଗେ ପାଠ ଇଞ୍ଜିନିୟରିଂର?
ଭଲ ଲାଗେ? ବଟ ବଳେ ବେଳେ ଏକ୍ଜାମ ଟାଇମରେ ବହୁତ ଟପ୍ ଲାଗେ।
ଓ୍ ଆଛା।
ଆଉ ତମର ଡିନର ଟାଇମ କେତେବେଳେ ଯାଅ କେତେବେଳେ?
ଆମର ନଅଟା। ତମର?
ଓ ହୋ ଇଭିନିଙ୍ଗରେ ସା ଆମର ସେଇ ସାଢେ ଆଠକୁ ଯାଆନ୍ତି ଇଭିନିଙ୍ଗରେ କିଛି ସ୍ନାକ୍ସ ଦିଅନ୍ତିନି ତମ କଲେଜ?
ଇଭିନିଙ୍ଗରେ ନା ନା ସ୍ନାକ୍ସ ଦିଅନ୍ତିନି ବାକି ଆମେ କିଣିକି ଖାଇଦଉ କିଛି।
ଓ ହୋ।
ହଁ ଏଇଠି ଖାଲି ଆମର ତିନି ଟାଇମ ଖାଇବା ଦିଅନ୍ତି ସକାଳେ ଆଉ ଖରାବେଳେ ଆଉ ରାତିରେ।
ଆଉ ଆଜି ସକାଳେ କଣ ଖାଇଥିଲ ତାହେଲେ?
ସକାଳେ ପୁରୀ ମଟର ତରକାରୀ।
ଆଉ ଖରାବେଳେ?
ଖରାବେଳେ ଭାତ ଡାଲି ଚିକେନ କୁ ସାଲାଟ୍।
ଆଉ ହଁ।
ତମର କଣ ସ୍ନାକ୍ସ ଦିଅନ୍ତି ଇଭିନିଙ୍ଗରେ?
ହଁ ଦିଅନ୍ତି ଏମତି ଆଉ।
ଆଚ୍ଛା ବହୁତ ବଢିଆ।
ବହୁତ ଭଲ ହେଲେ କଣ ହବ ପଇସା ବି ସେମତି ନଉଛି ନା କଲେଜ।
ହଁ ପଇସା ତ ନବ ହିଁ ସେମାନେ ଯେତବଳେ ଏତେ କିଛି କରୁଛନ୍ତି ତ ପଇସା ନେବେ ହିଁ।
ହୁଁ ଆଉ ବାବା ମାମାଙ୍କର ଦେହ ଦେହ ଭଲ ଅଛି ନା?
ହଁଁ ହଁ ସମତଙ୍କ ଦେହ ଭଲ ଅଛି।
ଆଉ ତମେ ଘରକୁ କେବେ ସେମ୍ ଟୁ ସେମ ମୁଁ ବି ପଚାରୁଥିଲି ସେଇ କଥା। ଆମର ଏବେ ଛୁଟି ହେଇନି ଏବେ ଜଷ୍ଟ ସେମିଷ୍ଟାର ସଇଲା। ଏକଜାମ୍ ଚାଲିଥିଲା ନା ତ ଛୁଟି ହେଇନି ଆମର ମାସେ ରଜରେ ଛୁଟି ହେଇଥିଲା ନା ଏବେ। ତ ଛୁଟି ହବ କୋଉଦିନ ଗୋଟେ କରିବ ବୋଧେ ରା କ୍ଷୀ ପୂର୍ଣ୍ଣିମା ଆଡକୁ ବୋଧେ କରିବ ତ ସେତବଳେ କର ଆଉ ତମେ?
ହଁ ଆମର ସେମତି କେତେବେଳେ ଛୁଟି କରିବ ମୁଁ ତ ଜାଣିନି ଯେତେବେଳେ ବି କରିବ ଯିବୁ ଘରକୁ ଆଉ।
ଉଁ
ଏବେ ତ ଆମର ରିସେଣ୍ଟଲି ଛୁଟି ହେଇଥିଲା ଏବେ ଖୋଲିଚି ତ ଏବେ ପରେ ବି ଲାଗୁନି
ହଁ ଏବେ ତ ସବୁ କଲେଜ ଛୁଟି ଥିବ ନା ଯୋଉ ରଜ ପାଇଁ ଛୁଟି ଥିବ। ତ ତାପରେ
ଆ ଆଉ ରଜ କେମତି ସେଲିବ୍ରେସନ କଲ?
ନାଇଁ ଏତେ ଖାସ୍ ନାଇଁ ଆମ ଘରେ ତ କେହି ବି ନାହାଁନ୍ତି ମାନେ ବାପା ତ ଡ୍ୟୁଟି ଯାଆନ୍ତି ଡ୍ୟୁଟି ଯାଆନ୍ତି ଆଉ ଆଉ ତ ସେ ଏମତି ରହୁଛନ୍ତି ଘରେ ତାଙ୍କର ବି ସରିଯାଇଛି ନା। ମାନେ ପାଠ କମ୍ପ୍ଲିଟ ହେଇଯାଇଛି ସେ ବାସ ଜବ ପାଇଁ ଆଉ ଅଧିକ ପ୍ରିପାରେସନ ହଉଛନ୍ତି ହଁ ପ୍ରି ଟାଇଭ ଏକଜାମ୍ ଆଉ।
ଆଚ୍ଛା ଆଚ୍ଛା ଓ ସେଇଥିପାଇଁ ଟିକେ ରଜ ଏମିତି ହେଲା ଆଉ।
ରଜ ଏତେ ଖାସ୍ ଯାଇନି ମୋର ମାନେ ଏମତି ଆମ ଘରେ କେହି ନାହାଁନ୍ତି ନା ଫ୍ୟାମିଲି ଅଧିକ ବଡ ଫ୍ୟାମିଲି ହେଇଥିଲେ ବହୁତ ଏଞ୍ଜୟ ହେଇଥାନ୍ତା। ଆଉ ତମର କେମତି ଗଲା?
ହଁ ମୋଟାମୋଟି ରଜରେ ଠିକ୍ ଠାକ୍ ଏଞ୍ଜୟ୍ ହିଁ ଯାଇଚି ମସ୍ତ୍ ମଜା ହେଇଚି ପିଠା ହେଇଚି ପିଠା ଖାଇଚୁ ରଜ -ରଜ ଦୋଳିରେ ବସିଚୁ ସେ ତ ମଜା ଆଉ।
ଆଉ ଛାଡ ମୁଁ ତ ରଜଦୋଳି ବି ମାନେ ଲାଷ୍ଟ୍ ଦିନ ରଜରେ ଗୋଟେ ଝୁଲିଥିଲି ନହେଲେ ତାପରେ ହିଁ ଆଉ ଝୁଲିନି।
ଆଉ ବାଉଁଶ ଦୋଳିରେ ବସିଚ?
ନାଇଁ ଆମେ ଯଉଠି ରହୁଚୁ ନା ଆମ ଘର ଟା ତ ସେଇଠି ବାଉଁଶ ଦୋଳି ଲାଗିଥିଲା ମାନେ ସେଲିବ୍ରେସନ୍ ପାଇଁ। ମହୋତ୍ସବ ହୁଏ ଇଏ ହୁଏ। ମୁଁ ଏଥରକ ମାନେ ତିନିଟା ଜାଗାରେ ମହୋତ୍ସବ ଦେଖିବାକୁ ଯାଇଥିଲି।
ହୁଁ।
ଏମିତି ବାସ୍ ମହୋତ୍ସବ ବୁଲି ବୁଲିକା ଖାଇ ପିଇକା ଆସିଲୁ ଆଉ। ରଜରେ ଆଉ।
ବାକି ଆମ ଗାଁରେ ବାଉଁଶ ଦୋଳି ହୁଏ। ସବୁ ବର୍ଷ ଲାଗେ ଆମେ ଖେଳୁ ଆଉ।
କଣ୍ କହିଲେ?
ଆ- ମୁଁ କହିଲି କି ଆମ ଗାଁରେ ବାଉଁଶ ଦୋଳି ଲାଗେ ଆମେ ସବୁବେଳେ ଖେଳୁ ମସ୍ତ୍ ମଜା ହୁଏ ଏସବୁ ଆଉ।
ଓହୋ।
ବାଉଁଶ ଦୋଳି ବି ବହୁତ୍ ଉଞ୍ଚା ଯାଏଁ ଯାଏ।
ଆଉ ପିଠା ପଣା ସବୁ ଖାଇଚ ନା?
ଆଉ ପିଠା ସବୁ ଅବ୍ୟ- ସମସ୍ତଙ୍କର ହିଁ ପିଠା ହୁଏ ରଜରେ। ଯାହାହେଲେ ବି ଆମ ହଁ- ଆସେ ସେମିତି।
ଓ ହ ତମେ କରିଥିଲ ନା ମାମା?
ମାମା କରିଥିଲେ -ହଁ।
ଟେଷ୍ଟି ହେଇଥିବ ନା?
ହଁ -ହଁ ଟେଷ୍ଟି ହେଇଥିଲା।
ଓ ପୁରା ଏଞ୍ଜୟ୍ କରିଚ ଆଉ -ଆଉ ପାନ ରଜ ପାନ ଖାଇଚ ନା?
ହଁ ରଜ ପାନ ଖାଇଚି ମୁଁ ଖାଲି ଦିଟା ହିଁ ଖାଇଥିଲି ମୋ ପାଟି ଏତେ ଭଲ ଲାଗିଲାନି ତ ଦିଟା ହିଁ ଖାଇଥିଲି।
ଦିଟା ଖାଇଚ ଭାଇ ମୁଁ ତ -ମୁଁ ତ ଗୋଟେ ବି ପାଟିରେ ପୁରେଇ ପାରେନା ରଜ ପାନ ଯଉ ଏତେ ବଡ ବଡ ପତ୍ର
ପୁରେଇ ହୁଏନି ଯେ ହଁ ହାଫ୍ ହାଫ୍ କରିକି ଖାଇଦେଇ ହୁଏ କିନ୍ତୁ ତାପରେ ଯଉ ପାଟି ଖାରିଆ ହେଇଯାଏ ସେଇଥିପାଇଁ। ବାକି ଟେଷ୍ଟ୍ ଭଲ ଥାଏ।
ହୁଁ।
ହାଲୋ।
ହଁ -ହଁ ଶୁଭୁଚି ନା?
ହୁଁ -ହୁଁ।
ହଁ ହଁ।